ହାଲୋ, ହୁଁ
କଁ କରୁଚନ୍ତି?
ନାଇଁ ଏଇ ବସିଚି ଆଉ ବର୍ଷା ତ ଜୋରେ ହଉଚି ଆଉ ପୁରା କମୁନି ଟୋଟାଲେ ଆଜି। ଦିନ ସାରା କଣ୍ଟିନୁସଲି ସେମିତି ହଉଚି ତ ଏଇ ବର୍ଷା ହଉଚି କଣ କରିବି କରେଣ୍ଟ ବି ପଳେଇଲା। କରେଣ୍ଟ୍ ନାଇଁ ଏଇ ଘଡଘଡି ମାରିଲା ସେଥିପାଇଁ ପଳେଇଗଲା, କରେଣ୍ଟ ବିପଳେଇଗଲା।
ଆଚ୍ଛା। ଆମର ବି ଆମର ବି ସେଇଭଳିଆ ବର୍ଷା ଦିନ ସାରା ହଉଚି ଛାଡି ଯାଉଚି।
ହୁଁ।
ଆଉ, ରୋଷେଇ କରିସାଇଲେଣି?
ହଁ ର-ରୁଟିଭଜା ହେଇସାରିଲାଣି, ଖାଇବେ ତ କରେଣ୍ଟ୍ ପଳେଇଲା ଖାଇବୁଏଆଉ ଟିକେ ପରେଆଉ।
ଛୁଆମାନେ କଣ କରୁଚନ୍ତି?
ତ ମୁଁ ମୁଁ ବାହା ହେଇନି।
ଆଚ୍ଛା ଆଚ୍ଛା।
ମୁଁ ଛୋଟ ମାନେ ଛୋଟ ନାହିଁ ବୟସ ମୋର ଏକ ବାଇଶ ବର୍ଷ।
ଆଛ୍ କୋଉଠି ଆପଣଙ୍କ ଘର ଟା?
କଟକ୍।
ଆଛ୍
ପ୍ରପର୍ କଟକ୍ ନୁହେଁ ମୋର ଗୋଟେ ଭାଇ ଅଛି ସାନ ଭାଇ ମୁଁ ମୋ ମାମା
ଆଉ କଣ ପଢାପଢି କରୁଚନ୍ତି, ନା ଛାଡିଦେଲେଣି?
ପଢା ପଢି ଉୁଁ ସରିଗଲାଣି ମୁଁ ସ୍ ଛାଡିଦେଇଚି ପ୍ଲଷ୍ଟୁ ସାଇନ୍ସ୍ ଉଁଉ ପଢିଚି ଆଉ ପଢିଲି ତାପରେ କମ୍ପ୍ୟୁଟର କରିଥିଲି ତାପରେ ଏଇନା ସ୍କୁଲରେ ଅଛି ଆଉ।
ଓ ଏଇ ପ୍ରାଇଭେଟ୍ ଇସ୍କୁଲେ।
ହଁ ପ୍ରାଇଭେଟ, ଆଉ ଗମେଣ୍ଟ୍ ତ ଜବ୍ ମିଳିବା ଏଇନା ବହୁତ୍ କଷ୍ଟ ହେଇଗଲାଣି। ଭାକାନ୍ସି ଅଛି କିନ୍ତୁ ଜବ୍ ମିଳୁନି ଫର୍ମ ଆସୁନି ଦ ଜବ୍ ମିଳିବା ବହୁତ୍ କଷ୍ଟ।
ଆଉ ରୋଷେଇ କିଏ କରନ୍ତି ମାମା ନା ତମେ?
ହଁଯେ ମୁଁ ମୋତେ ଟାଇମ୍ ମୁଁ ବି କରେ ଆମେ କାଲି ମୁଁ ରାତିରେ ମତେ ସମୟ ହେଇଥିଲା ମୁଁ କରିଦେଇଥିଲି ତ ଆଉ ଆଜି ମା-ମୁଁ ପରିବା କାଟିଦେଲି ଭଜା ପାଇଁ ମାମା ତାଙ୍କର ଅଟା ଚକଟିକି ରୁଟି କରିକି ଭଜା କଲେ ଆଉ ମୁଁ ପରିବାଟା କାଟିଚିଆଗେ। ମାମା କର ନ୍ତି ମୁଁ ବି କରେ ଏମନ୍ତି ମିଶିକି କରୁ ଆଉ ସାଙ୍ଗ ହେକିଆଉ। ମୁଁ ଗୋଟେ କାମ କରିଥିବି ମାମା ଗୋଟେ କାମ କରିଦିଅନ୍ତି ଆଉ।
ଅ ତମେ ବଡ‌ ଆଁ?
ହୁଁ।
ଆ ତମ ତଳେ ଭାଇଟେ ନା କଣ?
ହୁଁ।
ଭାଇ ପଢୁଚନ୍ତି।
ନାଇଁ ତାର ବି ସରିଗଲାଣି ସିଏ ଏଇନା ରହୁଚି ବାହାରେ।
ଆ ବାପା କଣ କରନ୍ତି?
ହୁଁ ବାପା ନାହାନ୍ତି।
ଆଚ୍ଛା। ହଉ ମା କଣ କରିଆ? ସମସ୍ତଙ୍କତ ଦୁଃଖ ସୁଖର ଲାଗିଚି ଆଉ।
ଉଁ ଦୁଇଜାର ଏକୋଇଶି ମସିହାରେ ସେ ଭିତରେ ହାଟ୍ ଚୋକ୍ ହେଇଗଲା।
ଦି ହଜାର ଏକୋଉଶି ରେ। ଆମର ସେଇ ଦିହଜାର କୋଡିଏରୁୁ ଆମେ ମେଡିକାଲ ଆମର ଚାଲିଛି ସମାସ୍ୟା। ଦି ହଜାର କୋଡ଼ିଏ ଆମର ସେ ଦିଟା ଝିଅ ମୋର
ଓ ହୋ।
ଆଉ ବଡ଼ ଝିଅ ଟା ବି ଏ ପାସ୍ କରିଛି। ଏବେ କଲା। ପିଜି କରିବ ପୁରୀରେ।
ଓହୋ।
ଆଉ ସାନ ଝିଅ ଟା ସାନ ଝିଅଟା ଏଇଥର ଟେନ୍ କ୍ଲାସ ଏକ୍ଜାମ ଦେଇଛି ପ୍ଲସ୍ ଟୁ ହବ ଆଉ। ସେଇ ସାନ ଝିଅର ବନମେରୁ ଟ୍ରାନ୍ସପ୍ଲାଣ୍ଟ କଲୁ ତ
ଓହୋ।
ଚାଳିଶ ପଚାଶ ଲକ୍ଷ ଖର୍ଚ୍ଚ ହେଇଯାଇଛି ଧାର କରଜ
ୱାପ୍ ରେ ଏ ତ ଏନା ତ ସବୁ ଯେମିତି ଚାଲିଛି ସମସ୍ତଙ୍କ ଘରେ ସମସ୍ତେ।
ହଁ।
ଯାହାର ଯାହା ହବ ଦେହ ଖରାପ ହୁଏ ସେ
ଟ୍ରାନ୍ସପ୍ଲାଣ୍ଟ କଲୁ ଯେ ଆମକୁ ଜଣା ନଥିଲା ଏତେ ପଇସା ଖର୍ଚ୍ଚ ହବ ବୋଲି। ଆମକୁ ଡକ୍ଟର ଫାଷ୍ଟ ରୁ କହିଲେନି, ଆଉ କଣ କରିମୁ ଆମ ଘରଟା ହେଲା ଭଦ୍ରକ ଆଉ ଏଇ ଦି ବର୍ଷ ଆମର ଅ ରୋଗ ଟା ବାହାରିଲାଣି ଦି ହଜାର କୋଡିଏରୁ ସେଇଦିନଠାରୁ ଆମେ ଭଦ୍ରକ ଭ ଭଦ୍ରକରୁ କଟକ କଟକରୁ ଭୁବନେଶ୍ବର ଏମ୍ସ ଏମ୍ସ ରୁ ବର୍ତ୍ତମାନ ସମରେ ଟ୍ରିଟେମେଣ୍ଟ ଆମର ଚାଲିଛି ଅପରେସନ ସରିଯାଇଛି ଟ୍ରାନ୍ସପ୍ରା ଦିଟା ଝିଅ ହଁ।
ଝିଅ ନା ଝିଅ ମେଡିକାଲରେ ଏବେ ଅଛନ୍ତି?
ନା ନାଇଁ ଘରେ ଅଛି। ମାନେ ଟ୍ରିଟମେଣ୍ଟ ଚାଲିଛି ଚେକଅପ୍ ଚାଲିଛି ଆଉ।
ମଝିରେ ମଝିରେ ଯାଇକି ଚେକପ୍
ଏଇ ମାସ ଯିବା କଥା ଯେ, ହଁ ଯିବା କଥା ଯେ ମୋର ଅଚାନକ ଗୋଡ ଟା ଭାଙ୍ଗିଗଲା ପଡିିକି।
ଆ ହୋ ଆପଣଙ୍କର ବି ଗୋଡ଼ ଭାଙ୍ଗିଯାଇଛି ନୁହ କି ସମୟ ଖରାପ ହେଲେ ଆଉ କଣ କରିବା।
ତାପରେ ମୁଁ ଏଠି ମାସେ ଦେଢ଼ ମାସ ହେଲା ମୋର ଭଲ ନାହିଁ ଗୋଡ଼ଟା ପ୍ଲାଷ୍ଟର ଖୋଲିକି ଆଇଲି ଯେ ପହଁରି ଅପୁରଦିନ ସେଏ ଦେଖିଲା ବେଳେ ଭିତରେ ହାଡ଼ଟା ଜଏଣ୍ଟ ହେଇନି।
ହଁ ସିଏ ପୁଣି ଆଉଥରେ ତାକୁ ଯାଇକି ପୁଣି ଖୋଲିକି ପୁଣି ତାକୁ କରିବାକୁ ପଡିବ।
ମୁଁ କହିଲି ମୁଁ ଏବେ ଯିବିନି ଗରମ ଦିନରେ ଯୋଉ କୁଣ୍ଡେଇ ମୁୁଣ୍ଡେଇ ହେଇକି ଯାହା ଅବସ୍ଥା ହେଇଛି ଗୋଡ ମୁଁ କହିଲି କିଛି ଦିନି ଯାଉ।
ବେଡରେଷ୍ଟ ଘରେ ଆମର ଜଏଣ୍ଟ ଫାମିଲ୍ ହେଇ ଯା ତାଙ୍କର ସବୁ କରୁ ଛନ୍ତି ମୋ ମା ଆସିବି ସିଏ ବି ପନ୍ଦର ଦିନ ରହିଲେ ତାପରେ ଇଙ୍ଗ ଦିଇଟା ବି ଛୋଟ ପିଲା ବଡ ଝିଅ ଟା ଆମର କିଛି କାମ ଶିଖିନି ସେ ଏଇ ପ୍ଲସ ଥ୍ରୀ ସରିଲା ଆମର ଏଫମ ର ସାରିକି ଆସିକି ଘରେ ଅନଲାଇନ୍ କ୍ଲାସ କରୁଛି ପି ଇ ଟି ପାଇଁ ତାପରେ ପିଜି ପାଇଁ ପଢାପଢି କରୁଚି। ଆଉ ସାନ ଝିଅ ଟା ସିଏତ ଛାଡ ତାର ପେସେଣ୍ଟ ତାକୁ କିଛି କାହା ସାଙ୍ଗରେ ମି ସିବନି କାହା ସାଙ୍ଗରେ ବସିବନି ଇନଫେକ୍ସନ ପାଇଁ ତାର ଗୋଟେ ରୁମ୍ ଆଉ ଏଇ ସବୁ ଅସୁବିଧା। ତା ସାଙ୍ଗ ମୋର ଗୋଡ ଟା ପବ୍ଲେମ। ଆଉ କଣ କରିବା ମା। ଭଗବାନ ତ ଦଉଚନ୍ତି ଆମକୁ ହସି ହସି କି ସହିବାର ଅଛି ନା।
ହୁଁ। ଆଉ ଆପ ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ଆମର ବିଜନେସ। ବିଜନେସ ଥିଲେ କଣ ହବ ଦୋକାନ ଆମ ନିଜ ବଜାରରେ। ଆଉ ମାଲ ପତ୍ର ସିନା ଭରିଲେ ବେ
ହଁ ଆରେ ଇନପୁଟ କଲେ ଆଉଟପୁଟ ମିଳିବ ତ ଇନପୁଟ ବି ଦର ତ ଯେତିକି ଆଉଟ ଇନପୁଟ କରିବ ସେତିକି ଆଉଟପୁଟ ମିଳିବ। ଯଦି ସେତିକି ସେ ଅନୁସାରେ ସା ସାମାନ ନହଲେ କିନ୍ତୁ କଷ୍ଟମର ଆସି ଫେରିଗଲେ ସେଇଟା ତ ସମ୍ଭବ ନୁହେଁ ନା। ଜ ଗୋଟେ ଜିନଷ ସରିଗଲା ମାନେ ଅଟୋମେଟିକ ଜିନଷଟା ଆଣିବାକୁ ବାଧ୍ୟ। ତା ପାଇଁ ପୁଣି ପଇସା ଟା ଦରକାର ସେଥିପାଇଁ ଇନଭେଷ୍ଟ କରିବା ଦରକାର ନା ଇନଭେଷ୍ଟ ନ କଲେ ତ ବିଜନେସ ରେ ପଇସା ଇନଭେଷ୍ଟ ନ କଲେ କିଛି ଲାଭ ନାହିଁ। ପଇସା ଇନଭେଷ୍ଟ କରିବ ତାପରେ ଯାଇଁକି ଆମକୁ ମିଳିବ ତାପରେ ଯାହା ମିଳିବା କଥା ମିଳିବ।
ମେଡିକାଲ ଲାଇନ ଲ ଆମର ଏତେ ଖର୍ଚ୍ଚ ହେବ ବୋଲିକା ଆମର ଧାରଣା ନଥିଲା ଜମବାଡି ଯାହାଥିଲା ବିକିଦେଲୁ ବନ୍ଧୁବାନ୍ଧବ ଲକ୍ଷେ ଲକ୍ଷେ ଟଙ୍କା ସାହାଯ୍ୟ କଲେ। ଗାଁର ମୋବାଇଲ ର ଛାଡିଥିଲି ଆଉ ବି ବନ୍ଧୁବାନ୍ଧବକୁ ତ ମାଗି ପାରିମୁନି ନା। ସେମାନେ ଖୁସି ର କିଏ ଲଖେ ଦେଇ
ହଁ ତାଙ୍କ ସର୍ତ ଅନୁସାରେ ସେ ତାଙ୍କର ଦେବେ। ଆଉ ସମସ୍ତଙ୍କର ଘର
ସବୁ ଅଛନ୍ତି ଚାକିରିଆ ଥିଲେ ବି ମଧ୍ୟ ଆମେ କହିବୁ ନା ଆମର ମେଡିକାଲ କେସ୍ ପାଞ୍ଚ ବର୍ଷ ହେଲା ବୋଲି କଁ ଆମକୁ ସବୁ ଗୁଡାକ ଦିଅ ତାଙ୍କର ବି ସମସ୍ୟା ଅଛି ନା।
ହଁ ସମସ୍ତଙ୍କର ତ ଆଜିକାଲି ସମସ୍ୟା ଆଉ ନିଜେ ପୁଣି ଫ୍ୟାମିଲି ଦେଖିବା ଯେତିକି ତାଙ୍କ ସର୍ତ ଅନୁସାରେ ସେତିକି ସାହାଯ୍ୟ କରିବା ଆଉ। ଠିକ୍ ହେଇଯିବ ଆଉ।
କିଛି ଆଉ ମଁ
ସବୁ ସମାନ ଅଛି ସେ ଏଇନା ଦୁଃଖ ଦିଅନ୍ତି ଫୁଣି ତାଙ୍କ
ବହୁତୁ କଷ୍ଟ ମା ଭଗବାନ କରନ୍ତୁ ଶାଗ ପଖାଳ ଖାଇତେ ଦିଅନ୍ତୁ ଏଭଳିଆ କଷ୍ଟ କୋଉ ମାଆ କୁ ନ ଦିଅନ୍ତୁ। କୋଉ ଛୁଆକୁ ବି ନ ଦିଅନ୍ତୁ କୋଉ ଧନୀକି ନ ଦିଅନ୍ତୁ କୋଉ ଗରିବକୁ ବି ନ ଦିଅନ୍ତୁ। ମୁଁ ପାଞ୍ଚ ଛଅ ବର୍ଷ ହେଲା ଖାଲି ମେଡିକା ମାନେ ଭୁବନ ଶ୍ଵର ଜାଣିବ ମୋ ଘର।
ଆଉ ବାରମ୍ବାର ବାରମ୍ବାର ଚେକ ଅପ୍ କରିବାକୁ ଗଲା ବେଳକୁ ଆଉ
ସେଠିପା ରୁମ ଭ ଭଡା ନେଇକି ରହିଥିଲି ଏମସ ପାଖରେ ରହିଲି ଅଢେଇ ବର୍ଷ ରୁମ ଭଡା ନେଇକି।
ଆ ସେ ଚେକପ ହେଲେ ଆଉ ତ ଯାଇ ଆସି ହବନି ତ କଂଟିନୁୟସ ସେମତି କ ମାନେ କଂଟିନୁୟସ ରହିବ କମ୍ପଲସ ରହିବା ଦରକାର ଆଉ। ଆଉ ଦୌଡିକି କେତେ ଆଉ କରିବ ହଁ।
ତମ ପାଖରେ ରହିଲି ସେଠି ଅଢ଼େଇ ବର୍ଷ ଟ୍ରିଟମେଣ୍ଟ କଲି।
ସେଠି ରୁମ ଭଡା ଖର୍ଚ ଖର୍ଚ ତା ଦେହରେ ବହୁତ ପଇସା ଖାଇବା ଦୋଇବା ସେଥିରେ ଖର୍ଚ। ବାହାରତ ରହିବା ମାନେ ଏଇ ପଇସା ଚ ମାନେ ଛାଣି ନେଇଯିବେ ଏକାଥରେ ରୁମ ଭଡା ଖାଇବା ପିଇବା ଖର୍ଚ୍ଚ।
ପାଣି ଭଳିଆ ପଇସା ମା
ହୁଁ।
ହାଇ ଗଡୁଥିଲେ ମ ଖାଇଥିଲି ଗାଧୁଆଳେ ସନ୍ଧ୍ୟାବେେଳେ ଆଉ କିଛି ଖାଇନିଁ। ପେଟ ଟା କାହିଁକି ଟିକେ ଗଡ ବଡ ଅଛି ମାନେ ହଜମ ହଉନି କାମି କିଆ ଲୋକ
ହଁ ହଁ ଏଇନା ଗୁ ଦେହ ଭଳନାହିଁ ହଁ ବ ସିଲା ଠୁ ସେ ଟିକେ ଖାଦ୍ୟଟା ହଜମ ହଉନଥିବ ଆଉ।
ଜମାହଉନି। ଏଣେ ମୁଁ ଜାଣିକି ବି ଟିକେ ପାଣି ପିଇବା କମଉଛି ଯେହେତୁ ମୁଁ ବାର ବାର ଏକ କରିବା ପାଇଁ ଯାଇପାରୁନି।
ହଁ ଜଣେ ଦରକାର ଧରିକି ନବା ପାଇଁ ସେ ଆଉ
ଆଉ ୱାର୍କର ବାଡି ଧରିକି ଯାଉଛି କେତେ ପିଲାମାନଙ୍କୁ ଡା ଟିକିଏ ଇଏ କରିବି ଯାଉଛି ଗଲେ ବି ମଧ୍ୟ ମୁଁ ଟିକେ ଭାରି ମା ମୋର ଟିକେ ପରିଷ୍କାର ପରିଚ୍ଛନ୍ନ ଅଧିକ। ପାଣିର ଖର୍ଚ୍ଚ।
ହ
ତେଣୁ କରିକି ଏକାଛକ ଲା ଲାଗିବ ମାନେ ଯିବି ଗାଧେଇ ପାଧେଇକି ଏକା ଯ ସବୁ କାମ ସାରିକି ଆସିବି।
ହୁଁ।
ପାଣି ଫାଣି ପ୍ଲାଷ୍ଟର ଛେନା ଖୋଲି ଦେଇଛି। ତାପରେ ମେଡିସିନ ଖାଉଛି ମାଲିସ କରୁଛି ଗରମ ସେକ ଦଉଛି। ପାଣି ଫାଣି ହଉଛି ବୋଲି ତାଙ୍କ ବାପା ବିଗୁଡ଼ୁଛନ୍ତି ନା ପୁଣି ପଡ଼ିବ ପୁଣି ଇଏ ହବ।
ହଁ ବାଥରୁମଥରୁମ ଗଲେ ସେଥିରେ ଗୋଡ ଟା ଖରାପ ନା ସେଠି ଟିକେ ଅଳ୍ପ କିଛି ଏଇ ସେଠୁ ଅଧିକ ଅ ସେଥିପାଇଁ ମନା
ପାଦ ଟା ଟିକେ ଭିଡିକି ପକେଇ ହଉନି ଡକ୍ଟର କହିଲେ ଖାଲି ପାଦରେ ଯିବନି। ଚପଲ ପିନ୍ଧିକି ଘର ଭିତରେ ଯିବା ଆଶିବ ଟିକେ ଅଳ୍ପ ଚାଲିବ।
ହୁଁ ପ୍ରେସର ପଡିବ ଅଧିକ ନା ସେମିତି ଅଳ୍ପ ହେଇଥିବ ତା ତମେ ସେଇଥିରେ ଯ କାମ ଦାମ କରିବ ସେ ଅଧିକ ତା ଉପରେ
ଜୀଉ ପ୍ରେସର ଟିକେ ପଡି ଯାଉଛି ସଖାଳିଆ ମ ଯା ଅଙ୍ଗନବାଡି ଚାକିରି କରୁଛନ୍ତି ସେ ଧର ଅଙ୍ଗନବାଡ଼ି ପଳେଇଲେ ସେ ଆସିଲା ବେଳକୁ ଆମର ଯୋଉ ଗୋଟେ ଛୁଆ ଟା ରହିଛି ତାର ଟିକେ ଟାଇମ ଟେବୁଲ ଅନୁସାରେ ଖାଇବ। ମୁଁ କଣ କରୁଛି ନା ଗ୍ୟାସ ପାଖରେ ଟିକେ ଠିଆ ହେଇଛିି କଣ ଟିକେ ଛୁଆଙ୍କୁ କହିିଦିଏ ଏଟାକୁ ନେଇ ଆସ ସେଟାକୁ ନେଇ ଆସ ତାଙ୍କ ବାପାଙ୍କୁ କହିବି। ସମସ୍ତଙ୍କୁ ଲାଗିକି ଦେଢସୁର ସିଏ ଆସିକି ଦେଢଟାରେ ଖାଇବେ ସିଏ ସ୍କୁଲ ଚାକିରି ଆଉ ତାଙ୍କ ବାପା ସିଏ ଦୋକାନରୁ ଆସିବେ ସିଏ ଦେଢ଼ ଟାରୁ ଦିଟା ଭିତରେ ଖାଇବେ ସେ ଗୋଟେ ଭଉଣୀ ଯେ ମୋର ଏଇ ଗାଁ ର ଧରମ କରନ ସେ ଯାଉ ଆସିକି ବହୁତ ସାହାଯ୍ୟ କରୁଛି ରୋଷେଇ ବାସ କରିଦେଇକି ଯାଉଛି।
ହ ତ କଠଥିଲେ ହଁ ଛିଡା ହେଇକି ଗଲାଠୁ ଆଉ ଗ ମୁ
ହଁ।
ହୁଁ।
ଆଉ।
ହେଇଯାଉଛିଠିକ ଦେଖେଇଦବେ ଗୋଟା ଟିକେ? ସେ ଆଜ୍ଞା ଆଜ୍ଞା ଟାଇମ ହଉ।